ଶୁଣିପାରୁଛନ୍ତି
ନମସ୍କାର ଦିଦି
ନମସ୍କାର ଭଉଣୀ
କଣ କରୁଛନ୍ତି?
ହୁଁ କୁହନ୍ତୁ ଏଇ ସବୁ କାମ ଦାମ ସରି ପିଲାଙ୍କ ପାଖରେ ବସିଥିଲି
ଆଚ୍ଛା ପିଲାମାନେ ଭଲ ଅଛନ୍ତି।
ହଁ ପିଲାମାନେ ଭଲ ଅଛନ୍ତି
ହୁଁ ପଢାପଢି କେମିତି ଚାଲିଛି ପିଲାମାନଙ୍କର
ପିଲାମାନେ ପଢାପଢି ଭଲରେ ଚାଲିଛି
ହଁ ପିଲାମାନଙ୍କୁ ଆପଣ ତ ବହୁତ ସଂସ୍କାରୀ ଜଣାପଡ଼ୁଛନ୍ତି ଭଲ ସଂସ୍କାର ଦେଉଥିବେ ପିଲାମାନଙ୍କୁ
ଆଜ୍ଞା
ହଁ ହଁ ଆଜ୍ଞା
ଆପଣଙ୍କ ଘରେ କେତୋଟି ପିଲା ଅଛନ୍ତି?
ନାଇଁ ମୁଁ ବଡ ଯାଙ୍କର ଦିଟା ଝିଅ।
ଆଜ୍ଞା।
ଛୋଟ ଛୋଟ ବଡ଼ ଝିଅଟି ଆମର କ୍ରୀଳା ସ୍ତ୍ରୀରେ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ହଁ ସାନଟି ପାଠ ପଢି ନାହାନ୍ତି। ମାନେ ଟିକେ ଟିକେ ଘରେ ପଢା ପଢେଇ ଆରମ୍ଭ କରୁଛନ୍ତି ଆଉ। ସ୍କୁଲ ଯାଇନାହାନ୍ତି ତାଙ୍କର ସମୟ ହେଇନି
ଆଉ ଠାକୁରଙ୍କ ବିଷୟରେ କିଛି କୁହନ୍ତୁ ଟିକେ?
ହଁ ଆଉ କାଲି ଦେବସ୍ନାନ ପୂର୍ଣ୍ଣିମା ଥିଲା। ଆଉ ପୁରୀ ଯାଇଥିଲେ ନା କଣ?
ନାଇଁ ସ୍କୁଲ ଚାଲିଛି ପିଲାର ମୋର ପରୀକ୍ଷା ଚାଲିଛି ଯାଇନି।
ଓ ହ। ଆଚ୍ଛା। ପ୍ରବଳ ଭିଡ ହେଇଥିଲା କାଲି ପୁରୀରେ।
ଜଗନ୍ନାଥ ମହାପ୍ରଭୁଙ୍କୁ ତ ଜର ହେଇଯାଇଛି।
ଜର ହେଇଛି।
ଜଗନ୍ନାଥଙ୍କୁ ଜର ହେଇଛି ନା?
ଆଜ୍ଞା ଅନେଶୁତ
ହଁ ଅଣଶର ଘରରେ ଅଛନ୍ତି ତ ପନ୍ଦର ଦିନ ରହିବେ ପୁରା ନେତ୍ରୋଉସ୍ରଵ ପର୍ଯ୍ୟନ୍ତ। ଅା ଆ ଆମେ ମାନେ ଭାବୁ କି ଜଗା ଦେଇକି ଜର ହୁଏ ଜଗାକୁ ହେଇଟା କିନ୍ତୁ ଅା ମୁଁ ଶୁଣିଥିଲି ଗୋଟେ ମାଉସୀଙ୍କ ଠାରୁ ଆମର ଗୋଟେ ଭାଗବତ ମାଉସୀ ଅଛନ୍ତି ସେ ବହୁତ ଏକଥା ଜାଣିଛନ୍ତି ଭାଗବତ ପଢନ୍ତି ଆମକୁ ବୁଝାନ୍ତି ଗୋଟେ ମତେ ଯାଉ ଶୁଣ ପାଇଁ ମୁଁ ଯାଏ ସେ କୁହନ୍ତି କି କହୁଥିଲେ କି ନାଇ ଜାଗାକୁ ଗାଧେଇକି ଜର ହୁଏନି ଆଚଲେ ସତ କଥା ହେଲା କି ଗୋଟେ ଭକ୍ତର ଜର୍ ପ୍ରଭୁଜଗନ୍ନାଥ ନେଇଥିଲେ। ସେଇ ଭକ୍ତଟି ବହୁତୁ ଗରିବ ଥିଲା ତାର କେହି ବି ନଥିଲେ, ସେ ଏକା ଥିଲା ତାକୁ ଜୁରେ ଜରରେ ସେ କମ୍ପୁଥିଲା ପୁରା ବାଇଶି ପାହଚରେ ବସିକି। ଜଗାକୁ ହେିଲା ଜାଗା ମୋର ତ କେହି ନାହାନ୍ତି ମୋ ଦେହ ଏତେ ଖରାପ ମୁଁ ତତି ଡାକି ପାରୁନି ଆଉ ତୁ ଯାହା ରଖ୍ ରଖିଲେ ରଖିବୁ ମାରିଲେ ମାରିବୁ ଆଉ ଏତେ ଭକ୍ତିରେ ଡାକିଲା ସିଏ ଜଗନ୍ନାଥ ନିଜେ ଆସିଲେ ତାର ସେବା କରିବା ପାଇଁ ହେଲେ ଗେଟେ ଛୋଟ ପିଲା ହେଇକି ତାର ସେବା କଲେ ତ ଦେହ ଭଲ କଲେ ଆଉ ତାର ଏତେ ଭୀଷଣ ଜର ତାକୁ ଜଗା ନିଜେ ନେଇ ଗଲେ କି ମୁଁ ତ ଜର ନଉଛି କାରଣ ମୋର ତ ସେବା କରିବାକୁ ବହୁତୁ ଲୋକ ଅଛନ୍ତି ଜଗାର ସେବା କରିବାକୁ ବହୁତୁ ଲୋକ ଅଛନ୍ତି। କିନ୍ତୁ ତୋ ପାଖରେ ସିନା କେହି ନାହାନ୍ତି ମୋ ପାଖରେ ବହୁତ ଲୋକ ଅଛନ୍ତି ତ ତୋ ଜ୍ର ଟା ମୁଁ ନେଉଛି। ଭକ୍ତର ସେଇ ଜର ଟାକୁ ନେଇଛି ଜଗା ପନ୍ଦର ସେଇଥିାଇଁ ପାଇଁ ଜରରେ ଶୋଇବେ ଚେର ମଳିକା କୁଟାଇକି ଦିଆହବ ଔଷଧ ହେଇକି ଖାଇକି ସିଏ ଉଠିବ ଜରରୁ। ତାପରେ ତାର ରଥଯାତ୍ରା କରିବ ଆଉ ଦାଣ୍ଡକୁ ନେଇେ ଏସି ଆଉ ଗୋଟେ କଥା ମୁଁ କାଲି ଟିଭିରେ ଦେଖୁଥିଲି ଜୟ ଜଗନ୍ନାଥ ଟିଭିରେ ହଁ କି ଗଜାନନ ବେଶ ଜାଗା ନିଏ କାଲି ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ନିଏ କାହିଁକି ନା ମହାରାଷ୍ଟ୍ର ର ଗୋଟେ ଭକ୍ତ ଆସିଥିଲା ଜାଗାକୁ ଦର୍ଶନ କରିବା
ଆଜ୍ଞା।
ସିଏ ବହୁତ ଗଣେଶଙ୍କ ପ୍ରିୟ ମାନେ ଗଣେଶଙ୍କୁ ବହୁତ ଭଲ ପାଆନ୍ତି ସିଏ ଭ ତ ସେ ଜଗାକୁ କହିଲେ କି ନାଇଁ ମୁଁ ତ ଏଠି ଗଣେଶଙ୍କୁ ଦେଖି ପାରୁନି। ତା ହେଲେ ଇଏ ଠିକ ଭଗବାନ ନୁହେଁ। ତ ଜଗା ସେ ଭ ଭ ଭକ୍ତି ପରୀକ୍ଷା କରିବା ପାଇଁ ସେ ଭକ୍ତ ପାଇଁ ସେ ଗଜାନନ ଵେସ ନେଇଥିଲେ ଆଉ ସେଟାକୁ ମନେ ର ଖିବା ପାଇଁ ସେ ଦେବସ୍ନାନ ପୂର୍ଣିମାରେ ଗଜାନନ ଵେଶ ନିଅନ୍ତି କାଲି ଟିଭିରେ ବହୁ ଶୁ ସୁନ୍ଦର ଭାବରେ ଗଜାନନ ବେଶ ତିନି ଠାକୁର ନେଇଥିଲେ ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ତ ବହୁ ସୁନ୍ଦର ରେ ଖା ଯାଉଥିଲେ ଆଉ ଭିଡ ତ ଆଉ ଜଗାର ସେ ଯୋଉ ଗାଧୁ ଧୁଆ ପାଣି ହଁ ସେଟା ସମସ୍ତେ ପାଇଲେ ଭଲ ଆମ ଭାଗ୍ୟର ତ ସେ ସେଟା ନାହିଁ ଆମେ ଖାଲି ଟିଭିରେ ଦେଖିବା କଥା ଏତେ ଭିଡରେ ତ ଆମେ ଯାଇପାରୁନୁ। ତାପରେ ଆଉ ଗେଟେ କଥା ହେଲା ଆଉ ଗୋଟେ କଥା ମୁଁ କାଲି ଜାଣିଲି କିଏ ଆମର ଯୋଉ ଆଗ କଳରେ ହୁଏ ଅଶ୍ଵ ମେଧ ଯଜ୍ଞ ସୁ କରନ୍ତି ଅଶ୍ଵମେଧ ଯଜ୍ଞ ର ମାନେ ଆମେ ଯଦି ଦେବସ୍ନାନ ପୂର୍ଣ୍ଣିମାରେ ରେ ଜଗ ର ଗାଧୁଆ ଦର୍ଶନ କରିବା ଯାହା ଅସ୍ଵମେଧ ଯଜ୍ଞର ଫଳ ପାଇବା ଟା ବି ସେଇଆ ସେଇ ପୂନ୍ୟ ସାଙ୍ଗରେ ସମାନେ।
ହଉ ବହୁତୁ ଭଲ ଲାଗିଲା ଆପଣ ଜଗନ୍ନାଥଙ୍କ ବିଷୟରେ ଏତେ କଥା ଜାଣିଛନ୍ ନ୍ତି ସେଥିଇଁ ବହୁତ ଧନ୍ୟବାଦ।
ମତେ କାହିଁ କେଜାଣି ସବୁ ନୂଆ ନୂଆ ଜିନିଷ ଜାଣିବାକୁ ଭଲ ଲାଗେ ଅଁ କିନ୍ତୁ ସମୟ ହଁ ସମୟ
ସମସ୍ତଙ୍କୁ ଗୋଟେ କଥା ମନେ ରଖନ୍ତୁ ସମସ୍ତଙ୍କଠୁ ସଵ୍ ବୁ
ସବୁ କିଛି ଶିଖେଇବା ଦରକାର ହଁ ହଁ ଗୋଟେ ଛୋଟ ପିଲା ଠାରୁ ନେଇ ଗୋଟେ ବୁଢା ପ ଲୋକ ପର୍ଯ୍ୟନ୍ତ। ମୁଁ ସେଥିଇଁ ସମସ୍ତଙ୍କ କାହାକୁ ମାନେ ମୋ ଜୀବନରେ ମାନେ ଯୋଉଟା କୁହନ୍ତି ଆଭଏଡ କରିବାକୁ ମତେ ଭଲ ଲାଗେନି। ତ ମତେ ସମୟ ନଥିଲେ ମୁଁ କଥା ହେଇପାରେନି କିନ୍ତୁ ମୁଁ ତ ସମସ୍ତଙ୍କ ପାଖରେ ବସିକି କଥା ବାପ ଏ ଯ କୁଅନ୍ତି ଇଏ ଗପୁରି ଟା ଖାଲି ଗପୁଛି ସବୁବେଳେ।
ଗୋପୁରିଟେ ଆଚ୍ଛା ଆପଣଙ୍କ ତ କହିଲେ। ମୁଁ ବି ଭଗବାନଙ୍କୁ ବହୁତ ଭଲ ପାଏ। ବହୁତ ଗୁହାରି କରେ ତାହାରି ପାଇଁ ଆଜି ମୁଁ ବଞ୍ଚିକି ରହିଛି। କୁହନ୍ ନା ସର୍ବମଙ୍ଗଳ ଜଗନ୍ନାଥ ସ୍ୱାମ୍ କୁହନ୍ତି କି ନାଇଁ ଯାହା ବି ହେଇଛି ଜଗନ୍ନାଥ ପାଖରେ। ହଁ। ହଉ ଭଲ ଲାଗିଲା।
ମୋର ବି ସେମିତି ବାହାଘରରେ ପ୍ରଥମ ମୋର ବିବାହ ନିମନ୍ତ୍ରଣ ଜଗାକୁ ଦିଆଯାଇଥିଲା ମୋ ବାପା ନେଇକି ଦେଇଥିଲେ ନିର୍ବନ୍ଧ ପରଦିନ। ପ୍ରଥମେ ନେଇ ଜଗାକୁ ଦେଇକି ଆସିଲେ ଏ ମ ଝିଅ ବାହାଘର ତୋତେ ଲାଗିଲା ଜଗା ଆଉ ତୁ ତୋର କେମିତି କଣ କରିବୁ ଏତେ ସୁରୁଖୁରୁରେ କଲା କିଛି ବି ଅସୁବିଧା ହେଇନି ବାହଘରେ କୋଉ ପଟେ କଣ ହେଇଗଲା କାମ କେହି ଜାଣି ପାରିଲେନି।
ଆମ୍ ବି ତାଙ୍କୁ ବହୁତ ସମ୍ମାନ ସହିତ ଅର୍ପଣ କରୁଛି ନା ସବୁବେଳେ। ସକାଳେ ସନ୍ଧ୍ୟାରେ ଆମେ ସବୁବେଳେ ତାଙ୍କୁ ଅକଳଣ କରୁ ଚେ ନା।
ହଁ ହଁ ହଁ।
ଯାହା ଦୁଃଖ କଷ୍ଟ ତୋରି ସନ୍ତାନ ଆମେ ତୋରି କୂଳେ ବଢୁ ଚୁ ତୋଳି ଖେଳ ଖେଳୁଛୁ ଅଳି କରୁଛୁ। ତୁ ଆମକୁ ରକ୍ଷା କର।
ତୁ ଲୁହ ଆସି ଯିବ।
ହଁ ଲୁହ
ଗୋଟେ ପିତେଇ ମା ର ଗପ କହୁଥିଲେ। କି ଜଗାକୁ ସିଏ ଜଗା ପିତା ଶାଗ ସେଇଥିପାଇଁ ଖାଏ। କି ପିତେଇ ମା କିଛି ବହୁତ ଗରିବ ବୁଢ଼ୀଟି। ସେ କିଛି ଜଗାକୁ ଦେଇପାରେନି। ସେ ଜଗାକୁ ପୁଅ ବୋଲି ମାନେ ତ ପିିତା ସାଗ ଟିକେ ଭଜା ନେଇକି ଯାଇଥାଏ ଜଗାକୁ ସେ ଦେଖେଇକି ସବୁଦିନି ମାନେ ଉଁ ଛାଡନ୍ତିନି ନା ବୁଢୀ ଲୋକ ଲୋକଟାକୁ ମାନେ ପୋଲିସ ଭାଇ ମାନେ ଆମର ଛାଡ଼ନ୍ତିନି ଭିତରକୁ ହଁ।
ଶ୍ରଦ୍ଧାର ସହିତ ଯାହାକୁ ଯାହା ଦେବେ ସିଏ ଗ୍ରହଣ କରିବ ମେନ୍ କଥା ହଉଛି ଶ୍ରଦ୍ଧା। ଆମର କେତେ ଦୂର ପର୍ଯ୍ୟନ୍ତ ଭଗବାନ ପ୍ରତି ଶ୍ରଦ୍ଧା ଅଛି। ଆମେ କେତେ କାମ ଆମେ କରିପାରୁଚେ। ଆଜି ପର୍ଯ୍ୟନ୍ତ ଯାହାବି କରୁଛେ ଆପ ଆପଣଙ୍କ ସହିତ ମୁଁ ବର୍ତ୍ତମାନ ଯୋଉ କଥା ହଉଛି କାହା ମାଧ୍ୟମରେ ସେଇ ଭଗବାନ ମାଧ୍ୟମରେ। କିଏ ଜଗା କହୁଛି। କିଏ ଆମା ଭଗବାନ୍ କହୁଛି। କିଏ କହୁଛି ସାଇ ବାବା ମାନୁଛି। କିଏ ସନ୍ତୋଷୀ ମାଙ୍କୁ ମାନୁଛି ସମସ୍ତଙ୍କ ମୂଳ ଜଣେ।
ବାସ୍ ଗୋଟେ ଗୋଟେ ରୂପ ଖାଲି। ମା ମାନଙ୍କ ଭିତରେ ଆମେ ମାନୁଛୁ। କିଏ ମଙ୍ଗଳାଙ୍କୁ ମାନୁଛି ତାରିଣୀକି ମାନୁଚି କି ଶାରଳାକୁ ମାନୁଚି ତାର ଗୋଟେ ଗୋଟେ ରୂପ ସବୁ ହଁ।
କୋଉ ରୂପ ନେଇକି ଅଛି ଯେ ଯେଉଁଟାକୁ ଯାହା ମାନୁଚି ସେ ସେଇ ଦି ଟାକୁ ନେଇ ଚାଲିଚି ଆଉ କଣ। ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ମୁଁ ତ ଭଲରେ ଅଛି। ଆପଣଙ୍କର ଆଉ ଦେହ ପା କେମିତି ଅଛି କୁହନ୍ତୁ?
ମୋ ଦେହ ପା ବି ଭଲ ଅଛି। ଆଜି ତ ବର୍ଷା ଟିକେ ଟିକେ ହୋଉଥିଲା। ହଁ ମୁଁ ଶାଶୁଘରେ ରହୁଛି। ମୋ ଶାଶୁଘର ଟା କେନ୍ଦ୍ରାପଡ଼ା।
କେନ୍ଦ୍ରାପଡ଼ା?
ଆଜ୍ଞା।
ବାପଘର?
ବାପଘର କଟକ ସାଲେପୁର।
ଓ କଟକ ସାଲେପୁର। ଆମ ଘରଟା ଆମେ ରହୁଛୁ ଭୁବନେଶ୍ଵର ଆଉ ପଟିଆ।
ହଁ ହଁ ଭୁବନେଶ୍ଵର ପଟିଆ। ନିଜ ଘର ନା ଭଡ଼ା?
ନିଜର।
ନିଜ ଘର ଆପଣଙ୍କର?
ହୁଁ ନିଜ ଘର ଗାଡା କଣ ରେ ସେଇ ଭୁବନେଶ୍ଵର ରେ ଅଳ୍ପବାଟ ପୁରା ସ ସ୍କୁଲ ପାଇଁ ମୁଁ ଏପଟେ ପଟିଆ କୁ ପଳେଇ ଆସ୍ ସେଇଟାରେ ଭଡାରେ ଅଛି ନିଜ ଘର ଭଡାକୁ।
ଓହୋ ହୋ ଏବେ ଯୋଉଠି ଅଛନ୍ତି ଭଡାରେ ଅଛନ୍ତି?
ଏବେ ଯୋଉଠି ବର୍ତ୍ତମାନ ରହିଛି ସ୍କୁଲ ପାଇଁ ସେ
ହଁ ହଁ ପିଲାମାନଙ୍କ ପାଠ ପଢା ପାଇଁ ତ ରହିବାକୁ ପଡିବ। ଆଉ କଣ କରିବେ?
ଆଉ କଣ କରିବା।
ହୁଁ ଆଉ ଭାଇ ଭଲ ଅଛନ୍ତି?
ହଁ ଭାଇ ଭଲ ଅଛନ୍ତି ଆପଣ ମାନଙ୍କ ସବୁ ଆଶୀର୍ବାଦ ରେ ଭାଇ ଭଲରେ ଅଛନ୍ତି।
ଆଜ୍ଞା।
ଛୁଆ ବି ଭଲ ଅଛନ୍ତି ଆପଣମାନେ ଆଶୀର୍ବାଦ କରନ୍ତୁ ଆମେ କିମଟି ଉପରୁ ଭଲ କୁ ଉଠୁ। ସମସ୍ତେ ମଙ୍ଗଳ କାମନା କରନ୍ତୁ ଭଗବାନଙ୍କୁ ଏତିକି ପାର। ପ୍ରାର୍ଥନା କରନ୍ତୁ। ସମସ୍ତେ ଭଲରେ ରୁହନ୍ତୁ।
ଆଜ୍ଞା। ଆଉ ଅ ସନ୍ଧ୍ୟା ସମୟ ହେଲାଣି। ସନ୍ଧ୍ୟା ଦେବେନି?
ହଁ ସନ୍ଧ୍ୟା ଦେବା। ଗାୟତ୍ରୀ ମନ୍ତ୍ର ବି ମୁଁ ଗାଏ ସବୁଦିନ ପୂଜା କଲା ବେଳେ। ହଁ ମତେ ଭଲ ଲାଗେ।
ହଁ ସନ୍ଧ୍ୟା ଦେଇ ସାରିବା ପରେ ଗାୟତ୍ରୀ ମନ୍ତ୍ର ଗାଇବେ।
ମୁଁ ଗାୟତ୍ରୀ ମନ୍ତ୍ର କରେ। ଆମ୍ମାଙ୍କ ଭଗବାନଙ୍କ ମନ୍ତ୍ର କରେ। ରାଧେ ରାଧେ କରେ। ଓଁ ଶ୍ରୀ କରେ।
ହଁ।
ସମସ୍ତଙ୍କ ନାଁ ନିଏ ମୁଁ ଯେତିକି ଟାଇମ୍ ପାଇ। ଏକୋଇଶ ଥର ଲେଖା ବାରେ କେତେବେଳେ ତିନି ଥର ଲେଖା ଯେତିକି ମୁଁ ସମ୍ଭବ କରେ। ଗାୟତ୍ରୀ ମନ୍ତ୍ର ଆମ୍ମାଙ୍କ ମୂଳ ମନ୍ତ୍ର ଯାହାବି ହେଲେ ମୁଁ ତିନି ଥର ଗାଇବି ସଖାଳେ।
ହଁ ହଁ ହଁ ହଁ।
ଓଁ ଭୁର୍ ଭୂବଶଃ। ତସେବିତଙ୍ଗ ବରେନଂ। ଭର୍ଗୋ ଦେବା ସଧି ମହି। ଧିଓୟୋନାଙ୍ଗ ପ୍ରଚୋଦୟା। ମୁଁ ଏତିକି ପଦ ଟା ଗାଏ।
ଆଜ୍ଞା।
ଆମ୍ମାଙ୍କ ମୂଳ ମନ୍ତ୍ର ଜାଣିଚନ୍ତି?
ନାଇଁ ଜାଣିନି।
ଜାଣିନାହାନ୍ତି ଆମଙ୍କ ମୂଳ ମନ୍ତ୍ରରେ ବଢିଆ। ମାନେ ବହୁତ ପିସଫୁଲ୍ ଲାଗିବ। ଓମ୍ ସଚ୍ଚିଦାନନ୍ଦ ପରମ୍ ବ୍ରହ୍ମା ପୁରୁଷତମ ପରମାତ୍ମା। ଶ୍ରୀ ଭଗବତେ ସମେତମ୍ ଶ୍ରୀ ଭଗବତେ ନମଃ। ଅନୁଗୃହୀତସ୍ମ ଅନୁଗୃହୀତସ୍ମ। ହଉ ଏତିକିରେ ରହିବା ଭୋଣୀ ସନ୍ଧ୍ୟା ଦବା କାମ ଆରମ୍ଭ ହେଲାଣି। ଶୁଣିପାରୁଚନ୍ତି? ହାଲୋ। ହାଲୋ।
ହାଜ୍ଞା
ମୁଁ କୀଲି ଏତିକିରେ ରହିବା ଭଉଣୀ ପୁଣି ବହୁତ ଭଲ ଲାଗିଲା ଆପଣଙ୍କ କଥା ବି ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
ଆଜ୍ଞା।
ଆ ଏତିକିରେ ରହିବା ପୁଣି ଆଗାମୀ କେତେବେଳେ ପୁଣି ମିଶିକି କଥାବାର୍ତ୍ତା ହବା। ଠିକ୍ ଅଛି ଆଗାମୀ ଦିନ ପାଇଁ ଧନ୍ୟବାଦ ରହିଲି।